ହାଲୋ।
ଜୟ ଜଗନ୍ନାଥ ସାଙ୍ଗ ଭଲ ସବୁ?
ହଁ ଭଲ। ଆଉ ତମେ କିମିତି ଅଛ କହିଲ ଟିକେ ଦେଖି।
ହଁ ଦେହ ପାହା ସବୁ ଠିକ୍ ଠାକ୍ ଅଛି। ମଝିରେ ଟିକେ ଟିକେ ଝାଡ଼ା ଓ ବାନ୍ତି ହଉଥିଲା। ଟିକେ ଇଆଡୁ ସିଆଡୁ ଖାଇବା ଖାଇ ଦେଇଥିଲି ତ।
ହଁ।
ସେଇଥିପାଇଁ ସେମିତି ହେଇଥିଲା ଆଉ।
ଆଉ ସବୁ ଭଲ?
ହଁ ସବୁ ଠିକ୍ ଠାକ୍ ଚାଲିଛି ଏବେ।
ଏବେ ସବୁ ଠିକ୍ ଠାକ୍ ତ?
ହୁଁ ହୁଁ।
କିଛି ମାନେ ଇଏ ହେବାକୁ ପଡୁନି ତ?
କଣ କହିଲ?
ମାନେ ଏସବୁ ଦେହ ପାହ ସବୁ ଭଲ ତାହେଲେ ତାହାଲେ।
ହଁ ହଁ ସବୁ ଠିକ୍ ଠାକ୍ ଚାଲିଛି ଏବେ। ଭଗବାନଙ୍କ ଦୟାରେ ଏବେ ଭଲରେ ଚାଲଚି ଜୀବନ ଆଉ।
ଜୀବନଯାପନ ସବୁ ଭଲରେ ପୁରା ଆଉ ରେଡି ଆଉ।
ହୁଁ ଆଉ ତମର କେମିତି କଣ ଚାଲିଛି କୁହ?
ମୋର ବି ସେଇ ଭଲ। ଆଉ ତମେ ଖାଇସାଇଲଣି?
ହଁ ମୁଁ ଜଷ୍ଟ ଖାଇକି ଆଇଲି ଏବେ।
ଏବେ ଯଷ୍ଟ ଖାଇକି ଆଇଲ?
ହଁ ପା ଟିକେ ଲେଟ୍ ହେଇଗଲା ଆଜି ଆଉ।
ଆଉ ତମର ଆଡେ ବର୍ଷା ଫର୍ଷା କେମିତି ହଉଚି?
ବର୍ଷା ମାନେ ସଖାଳେ ରିମ୍ ରିମ୍ ରିମ୍ ରିମ୍ ଟିକେ ଟିକେ ଜଷ୍ଟ ପଡ଼ିଲା ନଟା ତେ। ତାପରେ ନଅଟା ବେଳୁ କୁ ପ୍ରବଳ ବର୍ଷା ହେଲା ଟିକେ ପୁଣି ଚାଲିଲା। ପୁଣି ବାରଟାରୁ ହେଲା ଯେ ହେଲା ଯେ ଗୋଟିଏ ଆତେ ହେଠୁ ଏଇନା ଜଷ୍ଟ ଛାଡ଼ିଚି ଆଉ।
ଏଇନା ତୁ ଛାଡିଚି ତାହେଲେ? ବର୍ଷା ଦିନ ଟା ତ ଏମିତି ଆଉ ବର୍ଷା ମାନେ ଏମିତି ଲାଗି ରହିବ। ଆଉ କଣ କରିବା?
ଉଁ ହୁଁ ମତେ ବର୍ଷା ଦିନ ଜମା ଭଲ ଲାଗେନି। ମତେ?
ହଁ।
କହିବାକୁ ଗଲେ ଶୀତ ଦିନ।
ଶୀତ ଦିନ ଅଧିକ ଭଲ ଲାଗେ?
ହୁଁ ବର୍ଷା ଦିନରେ କୁଆଡେ ଯାଇ ହବନି। ଗଛ ଫଛ ଉଠିକି ହେଇଯିବ। ଟିକେ ଦି ନମ୍ବର ଟା ବି କରିବା ପାଇଁ ଏ ଅସୁବିଧା।
ଓହୋ ମାନେ ଏ ସବୁ ମାନେ ସବୁ ଆଡୁ ସବୁଆଡେ ମିଶିକିନା ଗୋଟେ ମାନେ ଅବାଗିଆ ଲାଗେ ଆଉ ନା?
ଉଁ।
ଆଉ ଶୀତ ଦିନ ଟା ତମୁକୁ ଅଧିକା ଭଲ ଲାଗେ ନା?
ହୁଁ।
ଆଉ ଆଉ କଣ କରିବାକୁ ଭଲ ଲାଗେ ତମକୁ?
ମତେ ଯୋଉ ପେଣ୍ଟିଙ୍ଗ କରିବାକୁ ଭଲ ଗଲେ। ଯୋଉ ଚିତ୍ର?
ଆଉ କଣ କରିବାକୁ ଭଲ ଲାଗେ?
ଆଉ ସାଇକେଲ ରେ ବୁଲି ଯିବା ପାଇଁ ସାଇକେଲ ରାଇଡିଙ୍ଗ କରିବା ପାଇଁ। ଆଉ ତମକୁ କଣ ଭଲ ଲାଗେ? ସେ ଦଶ କିଲୋମିଟର।
ଦଶ କିଲୋମିଟର ଅଧିକା ଯାଇନ କେବେ?
ନା। ସେଇ ସାଙ୍ଗସାଥି ହେଇକି।
ହଁ ମାନେ ମୁଁ ଏଇନେ ଆମ କ୍ଲବ ଘରେ ଅଛି। ମାନେ ଏଇଟା ଏତେ କ୍ଲିନ ପୁରା ମାନେ ପୁରା ବହି କ୍ଲିନ।
ହୁଁ ପୁରା ପୁରା ସ୍ୱୋଚ୍ଛତା ସବୁଆଡେ ଯୁଆଡେ?
ହଁ ମୁଁ ଏଇ ଭିତରେ ବର୍ତ୍ତମାନ ଅଛି। ବାହାରେ ଟିକେ ଅଛି କିନ୍ତୁ ଭିତର ଟା ଏତେ କ୍ଲିନ ପୁରା। ଗଡି ଗଲେ ବି କିଛି ହବନି। ମୁଁ ଜାଣି ପାରୁନି ଆଜି କୋଠା ଘର ଟା ଏତେ କ୍ଲିନ୍ କେମତି?
ଉଁ ହୁଁ ତମ ଗାଁର ଲୋକ ମାନେ ସବୁ କେମିତି। ଭଲ ନା ଖରାପ ନା ଉଁ ତାଙ୍କ ମନରେ କିଛି କିଛି ଚାଲିଥାଏ?
ଗାଁ ରେ ଲୋକମାନେ ତ ବହୁତ ଭଲ କହିଆକୁ ଗଲେ। ମାନେ ସବୁ ଭଲ କେହି ଖରାପ ନୁହଁ।
ଉଁ ହୁଁ କା ମନରେ ଏମିତି ହିଂସା ଇଏ କିଛି ନାହିଁ ନା?
ନାଇଁ ହିଂସା ଫିଂସା ହିଂସା କେହି ନାହିଁ କାହାକୁ ସବୁ ମାନେ ସମସ୍ତେ ହଉଚନ୍ତି ଭଲ। ସମସ୍ତିଙ୍କ ପାଖରେ ତ ପଇସା ପତ୍ର ସେ କିଆଁ କାହାକୁ କିଏ ହିଂସା କରିବ? ହଁ।
ଯିଏ ସବୁଠୁ ଧନୀ ତାର ମାସକୁ ଇନକମ କେତେ ତଥାପି?
ଆମ ଗାଁ ରେ ଯିଏ ଧନୀ ତା ମାସକୁ ଇନକମ ହଉଚି ଲକ୍ଷେ ଟଙ୍କା।
ଉଁ ହୁଁ ତାର କଣ ବିଜନେସ୍ ଅଛି?
ସେ ସେଇ ଗାଡି ବିଜନେସ କରୁଚି।
ଉଁ ହୁଁ।
ଗାଡି ଫାଡି ଯେତେ ସବୁ ତାର ଅଛି ସବୁ ସେ ଗାଡି ଫାଡି ସବୁ ତାର ମାଲ ବୁହାବୋହି କରିବାରେ ସେ ଲଗେଇ ଦେଇଚି ଆଉ। ରୋଜଗାର ଭଲ ଭଲ ମାନେ ଭଲ। ପଇସା ବି ଆଉଚି ଇନକମ୍ ହଉଚି। ସେ ଅଧିକା ଧନୀ ଆଉ।
ହୁଁ ହୁଁ ଆଉ ତୁମେ ମାନେ ଫ୍ରୀ ଟାଇମ୍ ରେ ଯେତେବେଳେ ମିଳେ।
କଣ?
କଣ ସବୁ କରିବୁ? କଣ କରିବାକୁ ଭଲ ଲାଗେ?
ଫ୍ରୀ ଟାଇମ୍ ରେ।
ହୁଁ।
ଫ୍ରୀ ଟାଇମ୍ ରେ। ମତେ ମତେ ମତେ ଫ୍ରୀ ଟାଇମରେ ଫ୍ରି ଫାୟାର୍ ଖେଳିବାକୁ ଭଲ ଲାଗେ ଅଧିକ।
ଫ୍ରି ଫାୟାର। ତମ ତମେ କୋଉ ସବୁ ଗେମ୍ ଖେଳ?
ମୁଁ ଭିଡ଼ିଓ ଗେମ୍ ନା ଏମିତି ଅଫଲାଇନ୍?
ଅନଲାଇନ୍ ଅଫଲାଇନ୍ ଦିଟା ଯାକ।
ବର୍ତ୍ତମାନ ତ ମତେ ଫ୍ରି ଫାୟାର ଟା ଭଲ ଲାଗେ। ଅଫଲାଇନ୍ ରେ କ୍ରିକେଟ୍ ଟା ଭଲ ଲାଗେ।
ହୁଁ ହୁଁ ହ। ମୋତେ ଅଫଲାଇନ୍ ରେ ଭଲ ଲାଗେ କ୍ରିକେଟ୍ ଖେଳିବା ପାଇଁ।
ସେ କି ଖେଳେଇବାକୁ ଭଲ ଲାଗେ?
ହୁଁ।
ଆଉ କଣ ଭଲ ଲାଗେ?
ଆଉ ତମୁକୁ ରୋଷେଇ କରିବାକୁ ଭଲ ଲାଗେ ନା ନାଇଁ?
ରୁଷେଇ କରିବାକୁ ମୋତେ ଭଲ ଲାଗେ।
କେତେ ତଥାପି କଣ କଣ ରୋଷେଇ ଜାଣିଛ? ହୁଁ।
ରୋଷେଇ ତ ମୁଁ ସବୁ ଜାଣିଚି। ଯୋଉ କଣ ନ ଆସିଚି କୁହ ଖାଲି।
ହୁଁ ହୁଁ ତଥାପି କ ଯାହାର ହେଲେ ଗୁଟେ ରେସିପି ଟେ କୁହ?
ରେସିପି ରେସିପି ମତେ ଭଲ୍ ମାନେ ବିରିୟାନୀ
ବିରିୟାନୀ ପୁରା ଆସିଚି?
ହଁ ବିରିୟାନୀ କରିବା।
ସାଧା ବିରିୟାନୀ ନା ଚିକେନ ବିରିୟାନୀ? ଓହୋ। ତେବେ ଆହୁରି ଇଞ୍ଚେଇଆଣି।
ଏବେ ମୁଁ ସାଦା ଖାଉଛିି ନା।
ଓହୋ ଆଉ ବିରିୟାନୀ ଖାଇବାକୁ ଭଲ ଲାଗେ ନା ନାହିଁ।
ବିରିୟାନୀ ବି ବିରି କଣ ସାଧା ନେଇ ଭେଜ୍? ହଁ ସାଦା ବିରିୟାନୀ ଭଲ ଲାଗେ ମତେ।
ଓହୋ। ଆଉ ତମ ଆଡ଼େ କିମିତି କଣ ଖରା ହଉଥିଲା?
ଅ ଖରା ଖରା ଆଜି କାଇଁ ଆଜି ତ ବର୍ଷା ସକାଳୁ ପରଠୁ ଲାଗି ରହିଛି ଲାଗି ରହିଛି ଲାଗି ରହିଛି।
ଓହୋ ମାନେ ଆଗୁରୁ ଖରା ଦିନରେ ଯୋ ଖରା ଯେମତି ହଉଥିଲା।
ଖରା ଦିନରେ ଖରା ମାନେ ଏତେ ଏତେ ମାତ୍ରାରେ ହଉଥିଲା ମାନେ ଘରୁ ବାହାରି ନହେଁ କହିଲେ।
ଓ ହ।
ମାନେ ଘରୁ ବାହାରି ହଉନି ଏତେ ମାତ୍ରାରେ ଖରାକୁ ବାହାରିଛି।
ହୁଁ ହୁଁ ତୁମେ ସଖାଳୁ ଡେଲି ପଖାଳ ଖାଅ ନା ମାନେ ରୁଟି ଫୁଟି ସବୁ ଖାଅ?
ସକାଳେ କଣ ସନ୍ଧ୍ୟାବେେଳେ କଣ ରାତିରେ କଣ ମୋର ସଦାବେଳେ ପଖାଳ ହିଁ ପଖାଳ।
ଓହୋ ପଖାଳ ଖାଇବାକୁ ଭଲ ଲାଗେ।
ଶୀତ ଦିନରେ ମତେ ପଖାଳ ଖାଇବାକୁ ଭଲ ଲାଗେ। ହେଲେ ଗରମ ଗରମ ମୁଁ କେବେ ଖାଏନି। ନାଇ ନାଇ ଗରମ ନା ଭଲ ଲାଗେନି।
ହୁଁ ଆଉ କଣ କୁହ?
ମାନେ-ଏ-ଏ ସବୁବେଳେ ତ ଗୋଟେ ପଖାଳ ଲାଗି ରହିଛି ସେଥିପାଇଁ ପଖାଳ ଟା ଭଲ ଲାଗେ ଆଉ।
ହୁଁ ହୁଁ,
ଆଉ କଣ କହୁଛ କୁହ?
ଆଉ-ଉ-ଉ, ତମ ଆ ଆଡେ ସବୁ କଣ କେମିତି ଚାଲିଛି ସବୁ ଲୋକ ମାନେ କଣ କରିକି ତାଙ୍କ ନିଜ ପେଟ ପୋଷନ୍ତି?
ଲୋକମାନେ କାମ କରନ୍ତି ଆଉ କଣ କରିବେ। କାମଫାମ ସବୁ କରନ୍ତି କିଏ ସ ଚାକିରୀ ବାକିରୀ କର
ତୁମ ଆଡେ ମାନେ କୋଉ କାମଟା ଅଧିକାଂଶ ଲୋକ ଓ ଅଧିକାଂଶ ଲୋକ କୋଉ କାମଟା କରନ୍ତି?
ଅଧିକାଂଶ ଲୋକ, ଅଧିକାଂଶ ଲୋକ କୋଉ କାମ କରନ୍ତି ସରି କରିବେ ସବୁ ଆଉ ଚାକିରୀ କରନ୍ତି ଅଧିକାଂଶ ଆଉ କଣ କରିବେ ଚାକିରୀ ସବୁ କରନ୍ତି।
ଉ ହୁଁ, ତମର ପାଠ ପଢା ବିଷୟରେ କେମିତି ସବୁ ପାଠ ପଢ଼ା ହୁଏ।
ପାଠ ପଢା ଭଲ ହୁଏ। କିନ୍ତୁ ଆମ ଗାଁ କଥା କହିବି ଯଦି ଆମ ଗାଁ ରେ ଗୋଟେ ବଡ ସ୍କୁଲ ଅଛି। ହାଇସ୍କୁଲଟେ ଅଛି ବଡ଼ଟେ। ସେଇଥିରେ ସବୁ ପିଲା ପାଠ ପଢିକି ସବୁ ମାନେ-ଏ-ଏ-ଏ ଚା କିରି ଫାଂକିରି କରୁଛନ୍ତି। ଆମ ସାହିରେ କଣ କହିଲେ ଆମ ସାହିରେ ସବୁ-ଉ-ଉ-ଉ ସମସ୍ତେ ଖାଲି
ଓହୋ ପୁରା ମାନେ ପାଠ ସବୁ ସମସ୍ତଙ୍କର ଭଲ ହୁଏ। ସମସ୍ତେ ଗଭର୍ଣ୍ଣମେଣ୍ଟ ଜବ କରୁଛନ୍ତି। ଦି ଚାରି ଜଣ ହ୍ୟାଲୋ,
ହଁ,
କୋଉ ସବଜେକ୍ଟ ତମକୁ ପଢିବାକୁ ଭଲ ଲାଗେ? ହତିଆସ ହେଇଗଲା, ଭୂଗୋଳ ହେଇଗଲା, ଗଣିତ ହେଇଗଲା।
ସବଜେକ୍ଟ ଅ-ଅ-ଅ ସବଜେକ୍ଟ ମୋତେ ପଢ଼ିବାକୁ ଭଲ ଲାଗେ ବି ଇତିହାସ ଟା ଭଲ ଲାଗେ। ସେଇଟା-ଆ-ଆ ଯୋଉ ସବୁ-ଉ-ଉ-ଉ ଐତିହାସିକ ମୋତେ ଇତିହାସ ଟା କିନ୍ତୁ ଅଧିକା ଭଲ ଲାଗେ।
ପୁରୁଣା କଥା ଯ ସବୁ ଶୁଣ
ହଁ ହେଇରା ତ ଅଧିକ ଭଲ ଲାଗେ ଏଇଥିପାଇ ମୋତେ ଇତିହାସଟା ପଢିବାକୁ ଅଧିକ ଭଲ ଲାଗେ।
ହ ହ
କଣ?
ଫଳମୂଳ ହେଇଗଲା କଣ ଖାଇବାକୁ ଗଲେ ଫଳମୂଳ ନା ପନିପରିବା ଉପରେ ତରକାରୀ ନା-ଆ-ଆ ଆଉ କଣ?
ଫଳ ମୂଳ ଖାଇବାକୁ ତ ଅଧିକା ଭଲ ଲାଗେ କିନ୍ତୁ ପନିପରିବା-ଆ-ଆ-ଆ ହଁ ହେରା ତ ଡେଲି ଖାଦ୍ୟ ହେରା ଭଲ ଲାଗେ ବେଳେ ବେଳେ ହେରା ଭଲ ଲାଗେ ଏରା ବି ଭଲ ଲାଗେ।
ହୁଁ ହୁଁ, ଆଉ ଆଉ।
କଣ?
କହିଲେ ଆଉ କଣ କୁହ?
ଆଉ ତମକୁ କଣ ଖାଇବାକୁ ଭଲ ଲାଗେ ଫଳ ଫୂଳୁ ସବୁ ଫେବରଟ୍ କଣ?
ମତେ ମତେ ଫଳ ଟା ଏତେ ଭଲ ଲାଗେନି ପନିପରିବା ଖାଇବାକୁ ବହେ ଭଲ ଲାଗେ। ବାଇଗଣ ଟମାଟୋ ଫମାଟୋ ସବୁ କୋବି ଫୋବି
ଅଧିକ କଉଟା ଭଲ ଲାଗେ?
ଅଧିକା କୋବି, ଆଳୁ, ପୋଟଳ। ଏସବୁ,
ଆଉ?
ଛତୁ ହୋଇଇଗଲା, ପନିର ହେଇଗଲା।
ପନିରୀ ଭଲ ଲାଗେ?
ହୁଁ,
ଆମେ ତ ନନ୍ ଯୋଉ ଭେଜ ପାର୍ଟି ସେଥିପାଇଁ ଆମକୁ ସଦାବେଳେ ପନିର ଟା ଯାହା ଗୋଟେ ଭଲ ଅ ମାନେ ପର୍ବପର୍ବାଣି ହେଲେ ପନିର ଟା ମୁଁ ଅଧିକାଂଶ ଖାଏ କାହିଁକି ନା ଆଉ ତ କିଛି ଖାଇହବନି ନା ଆଇଁଷ ପାଇଁଷ ସେଥିପାଇଁ ପନିରଟା ଖାଏ ଆଉ।
ହୁଁ ହୁଁ ପନିର ବିରିୟାନୀ ଖାଇଛ?
ହଁ ପନିର ବିରିୟାନୀ ଆମେ ଏଇ ଯୋଉ ନୂଆ ବର୍ଷକୁ ସାଙ୍ଗସାଥି ମିଶିକି ଭୋଜି କରିଥିଲୁ। ମାନେ ଯାହା ଯାହାର ଫେବରାଇଟ୍ ଜିନିଷ ଜାଣ ଦହିବରା ଦହିବରା କରିଥିଲୁ, ତା ପରେ ଛତୁ କରିଥିଲୁ, ପନିର କରିଥିଲୁ ମାନେ ଆହୁରି ଆହୁରି କେ ସାଲାଡ କରିଥିଲୁ। ଆମେ ବହେ ଜିନିଷ କରିଥିଲୁ ମୋର ମନେ ପଡୁନି। ହେଲେ ପନିର ବିରିୟାନୀ ଟା ପୁରା ଟପରେ ଥିଲା ଆଉ।
ଓହୋ ଯୋଉ ତମେ ଦହିବରା ହେଇଗଲା ପନିର ବିରିୟାନୀ ହେଇଗଲା, ସବୁମାନେ କିଏ ସବୁ ଆଇଡିଆ ଦେଲା ଏଇଗୁରା ସବୁ କରିବା? ଦହିବରା କେମିତି କଣ କଲ? ସଖାଳୁ ଯାଇଥିବ। ଦହିବରାଟା କେତେ ରାତିରୁ ଉଠିକି କେମିତି କଣ କଲ ସବୁ?
ଏଇ ମାନେ ଦହିବରା ତ ଆମ ଗ୍ରୁପ ପିଲା ସମସ୍ତେ ଖାଆନ୍ତି ଏଇଗୁରା ସମସ୍ତଙ୍କୁ ଭଲ ଲାଗେ। ଯେହେତୁ ସମ ସ୍ତୁଙ୍କୁ ଏଗୁରା ଭଲ ଲାଗେ ସେଇଠୁ ଆମେ ଏଇଟା ମୁଣ୍ଡରେ ପସିିଗଲା ଯେ ନାଇଁ ଆମେ ଦହିବରା କରିବା। ଆଉ ବିୟା ଆମେ ଆର ବର୍ଷ କରିଥିଲୁ କାହିଁକି ନା ଏ ବର୍ଷୁଟା ଆମେ ଆଇଁଷ ଛାଡ଼ିଦେଲୁ। ତେଣୁକରି ଭାବିଲୁ ବିରିୟାନୀଟା କରିକି ଖାଇଦବା ଆଉ ଗୋଟେ ଭେଜ ବିରିୟାନୀଟେ ଆଉ।
ଓହୋ ଭେଜ ବିରିୟାନୀ ପନିର ବିରିୟାନୀ ହେଇ
ହଉ ଟାଇମ ହେଇଗଲା ରଖୁଛି ଆଜ୍ଞା।
ହଁ।